ଡୋ।
ହେଲୋ ହେଲୋ ହଁ
ହଁ।
ମୋ ଶବ୍ଦ ଆପଣଙ୍କୁ ଶୁଣା ଯାଉଛି?
ଆଜ୍ଞା ଆପଣ ଶବ୍ଦ ବହୁ ଭଲ ଆ ହଁ ଆପଣଙ୍କ ଶବ୍ଦ ମୋତେ ବହୁତ ଭଲ ସେ ଶୁଣା ଯାଉଛି।
ଜୟ ଜଗନ୍ନାଥ।
ଆଉ ଆପଣ ଆଜି ମ ହ ବି ପାଇ ଶୁଭ ସନ୍ଧ୍ୟା ଆପଣ ଆଜି ଘରକୁ ଆଠ ଆଠ ଅ ମନେ କଲେ
ଆ ହେ ମହାବିଦ୍ୟାଳୟରୁ ଆସୁ ଆସୁ ଦିଟା କି ସାଢେ ଦିଟା ବୋଧେ ହେଇଗଲା ନା କଣ?
ହ
ଠିକ ସେ ମନେ ନାହିଁମୋର।
ଆପଣ ଦିଟା ଯାଏଁ ଆପଣ ଦିଟା ଯାଏ କାଇଁ କଣ ପା ସେଇ ଭ୍ରମଣ କାର୍ଯ୍ୟରେ ସେ ବ୍ୟସ୍ତ
ଆପଣ ଶୁଣିବେ ଗୋଟେ ଜିନିଷ ଆପଣ କହିବେ ଆପଣ ହସି ହସି ମୋ ଉପରେ ଗଢଡିଯିବେ। ଇଏ ଶୁଣିବାକୁ ଚାହୁଁଛନ୍ତି କି?
ଆଜ୍ଞା ଆପଣ ଶୁଣେଇଲେ ଆମେ ବି ଶୁଣିବାକୁ ଚାହିଁବୁ।
ଆଜ୍ଞା ଆଜ୍ଞା ମୁଁ କହୁଛି ଯେ ଆମେ ଯୋଉ ଯାଇଥିଲୁ ମୁଁ ଯାଇଥିଲି ଯୋଉ ମହାବିଦ୍ୟାଳୟ
ଆଜ୍ଞା ମହାବିଦ୍ୟାଳୟ ଯାଇଥିଲେ।
ତ ମହା ଆ ମହାବିଦ୍ୟାଳୟ ମୁଁ ଯାଇଥିଲି କଣ କ୍ଲାସ କରିବା ପାଇଁ ଯେହେତୁ ମୋର ସାଙ୍ଗ ଜଣେ ଆସିଲେ ଯୋଉ ମହିଳା ମିତ୍ର ଜଣକ ମୁଁ ବି ତାଙ୍କୁ କ୍ଲାସ କରାଇ ଦେଲି ନାହିଁ ମୁଁ ହଉଛି ଗୋଟେ ଏମିତି ପିଲା ଯିଏ କି କ୍ଲାସ କାହାକୁ କରେଇ ଦିଏନି ମୁଁ କହେ ହେ ଚାଲ କ୍ଲାସ କ କରିବ ବସି ପଡିଆ ଗଛ ତଳେ ତ ମୁଁ ତାଙ୍କୁ ଯେହେତୁ କ୍ଲାସ କରେଇ ଦେଲି ନାହିଁ ତାଙ୍କର ମୁଁ ମୋର ଟିକେ ବୁଲାବୁଲି କଲୁ ତ ଆମେ ବୁଲାବୁଲି କରି କରି ଆମେ ବାଉଳାରେ ଆମ ଡିପାର୍ମେଣ୍ଟ ପାକୁ ଚାଲିଗଲୁ ଆମ ଡିପାର୍ଟମେଣ୍ଟ ସେପଟୁ ଗୋଟେ ଅଛି ଆମର ଫିଲ୍ଟର ଟାଇପ ର ୱାଟର ଫିଲ୍ଟର ତ ସେଇଠି ଆମେ ପାଣି ଯେତେବେଳେ ଭରି କରିବା ପାଇଁ ଆସୁଥିଲୁ ସେତେବେଳେ ଆମ୍ଭ ଆଗରେ ଆମ୍ଭର ଜଣେ ଅଶିକ୍ଷୟିତ୍ରୀ ଛିଡା ହେଇଗଲେ। ତ ସେତେବେଳେ ଗୁରୁ ଜଣେ ଗୁରୁମା ଆମର ଛିଡା ହେଇଗଲେ ବୁଝିପାରିଲେ? ସେ ଗୁରୁମା ଆମକୁ ଦେଖିଦେଲେ। ଆଉ ମୁଁ ଆଜି ଯେହେତୁ ହିଲ୍ ପିନ୍ଧିକି ଯାଇଥିଲି ତ ସେ ଗୁରୁମା ମତେ କହୁଛନ୍ତି କି ତୁ କଣ ହିଲ ପିନ୍ଧିକି ଆସି ଅଛୁ ତ ମୁଁ କହିଲି ଆଜ୍ଞା ମ୍ୟାମ୍ ନମସ୍କାର ବାସ ଏତିକି କହିଦେଇଛି। ତାଙ୍କରି ଆଜି କ୍ଲାସ ଥିଲା ମୁଁ ଆଜି ବଙ୍କ ମାରିଦେଇଛି।
ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ସେ କଥା ଆଉ କଣ କହିବି ତାଙ୍କୁ ସେଇଟା କ ସେ ଦେଖି ପାରୁନାହାନ୍ତି ତାଙ୍କ ଆଖିରେ। ଆଉ ତାପରେ ମୁଁ ଆଜି ପୁଣି ଜିନ୍ସ ପିନ୍ଧିକି ଯାଇଥିଲି ସେ କୁର୍ତ୍ତିକୁ ଜିନ୍ସ। ପିନ୍ଧିକି ପଳେଇଆସିଥିଲି ଆଉ।
ବଢ଼ିଆ ବହୁତ ବଢ଼ିଆ ବହୁତ ବଢ଼ିଆ।
ଆଜ୍ଞା ଆଜ୍ଞା ସିଏ ମତେ ଦେଖିଦେଇଚନ୍ତି ସେମିତି ତାପରେ ମତେ ଏମିତି କୋଶ୍ଚିନ୍ ବି କଲେ ତାପରେ ମୁଁ ନମସ୍ ସେ ପାଇଁ କି ପଳେଇ ଆସିଲି।
ତାପରେ ଆପ୍ ଆମ୍ ଆପଣ ଯେତେବେଳେ କାଲି ମହାବିଦ୍ୟାଳୟ ଯିବେ କି? କି ଅବସ୍ଥା
ସେଇଆ ତ ମୁଁ ଭାବୁଚି ମୁଁ କାଲି ମହାବିଦ୍ୟାଳୟ ଗଲେ ସେମିତି କିଛି ନାହିଁ, ଯେବେ କ୍ଲାସ କରିବି ସେଇ ମ୍ୟାମଙ୍କର ସେ ମ୍ୟାମ ମୋର କେମତି କୋଉ ଟାଇପ ର କେମିତିଆ। କ କଥା କର୍ କଥାବାର୍ତ୍ତା କରିକି ମୋର ବେଜିତ୍ କରିବେ ମୁଁ ସେଇ କଥା କେବଳ ଭାବୁଚି କେମିତି ମୁଁ ସା କ୍ଲାସ ସାମ୍ନାରେ ପୁରା ବେଜିତ୍ ହେବି ମୁଁ ସେଇ ବିଷୟରେ କେବଳ ଚିନ୍ତା କରୁଅଛି। କାରଣ ସିଏ ମତେ ପ୍ରଥମ ମୋ କଲେଜେ ମହାବିଦ୍ୟାଳୟ ଆସିବା
ଏବେ ଆଜ୍ଞା ଆଜ୍ଞା ମହାବିଦ୍ୟାଳୟ ଆସିବା।
ତାଙ୍କର ପ୍ରାକ୍ଟିକାଲ କ୍ଲାସ ଅଛି, ସେଇ ମ୍ୟାମଙ୍କର ଯେହେତୁ ପ୍ରା ପ୍ରାକ୍ଟିକାଲ କ୍ଲାସ୍ ଅଛି, ଯଦି ଥିଓରି ସ୍କ୍ରିପ୍ କରିଦେବି ତାହେଲେ ମତେ ପ୍ରାକ୍ଟିକାଲ ରେ ସିଏ ସ୍କ୍ରିପ୍ କରିଦେବେ ‌କହିବେ କି ଥିଓରି ଯିଏ ଆସୁନି, ପ୍ରାକ୍ଟିକାଲ କଣ ଦିଆହବ ତ ମତେ ବାଧ୍ୟ ହେଇକି ତାଙ୍କ କ୍ଲାସରେ ଯିବାକୁ ପଡ଼େ। ଯେହେତୁ ମୁଁ ଏଇ ସବୁ ଜିନିଷ କରିଦେଇଛି।
ବାଧ୍ୟ
ଆଜ୍ଞା ଆଜ୍ଞା, ଯେହେତୁ ମୁଁ ଏଇ ସବୁ ଜିନିଷ ଉଁ
ପାଇ
ଆଜ୍ଞା ଆଜ୍ଞା, ମତେ ମୁଁ ସେଇ କଥା ହିଁ କହୁଚି ସେଇଟା ପୁଣି ସେ ମ୍ୟାମ ପୁଣି ଦେଖିଲେ ତ ଦେଖିଲେ ପୁଣି ମୁଁ ମତେ ଏମିତି କହିଲେ ବି ଆଉ ଯେତେବେଳେ କ୍ଲାସ ରେ ମତେ ପୁରା
ଆପଣଙ୍କୁ ଦେଖିଦେଲେ।
ଆଜ୍ଞା।
ମୁଁ କହିଲି ଆପଣଙ୍କୁ ପୁଣି ଦେଖିଲେ ଜିନ୍ସ ରେ ହିଲରେ କୁର୍ତିରେ ବି। ଦେଖିଦେଲେ ସେ କଲେଜ୍
ଆଜ୍ଞା ଆଜ୍ଞା, ତାଙ୍କର ବହୁତ ଅସୁବିଧା ହଉଚି ମୁଁ ହିଲ୍ ପି‌ନ୍ଧିଦଉଚି। ଜିନ୍ସ ପିନ୍ଧିଦେଲି, ଆଜ୍ଞା।
ଓହୋ ଆଜ୍ଞା ହଉ ହଉ ତାଙ୍କୁ ଟିକେ ତାଙ୍କୁ ଟିକେ ବୁଝ୍
ଅହୋ ଆପଣ ବୁଝେଇ ପାରିବେ ତାଙ୍କୁ ତାଙ୍କୁ ଟିକେ ବୁଝେଇ ଦେବେ ତ। ମହାବିଦ୍ୟାଳୟରେ ପ୍ରଥମ ଦିନରୁ ସିଏ ମତେ ମୋ ପଛରେ ଲାଗି ଅଛନ୍ତି।
ଦେଖ ଏବେ ଟିକେ ଆଉ ଟିକେ ଭଲସେ ଆପଣ
ତ ଆପଣଙ୍କୁ ସବୁବେଳେ ଡାକ
କୁ ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା।
ସେ ସବୁବେଳେ ମୋରି ପଛରେ କଣ ପାଇଁ ପଡିଥାନ୍ତି ମୁଁ ଜାଣିପା ଜାଣିପାରେ ନାହିଁ, ଯେତେବେଳେ ଯାହା ବିି ହବ ମୋ ନାଁ ଆଗ ଉ ଉଠେଇଦେବେ ସେ ଜାଣିନଥିବେ ପଛେ ମୁଁ କିଏ। କିନ୍ତୁ ମୋ ନାଁ ଟା ସେ ବହୁତ ଜୋ ଭଲସେ ମନେ ରଖିଛନ୍ତି। ଆଜ୍ଞା ଆଜ୍ଞା, ମୋ ନାଁ ଟା ସେ ବହୁତ ଭଲ ଭାବରେ ମନେ ରଖିଛନ୍ତି କିନ୍ କିନ୍ତୁ ଜାଣିପାରିବେନି ମୁଁ କିଏ କ୍ଲାସ ରେ ମୋ ନାଁ ମୋ ନାଁ ଧରିକି ଆଉ କାହାକୁ ଡାକିବି।
ଲଭ ଆରେ ଆରେ ଆର୍
ଆଜ୍ଞା, ଆଜ୍ଞା, ମତେ ଲାଗୁଚି ମୁଁ ଏତେ ଗୋଟେ ସୁନ୍ଦର ନାମ ରଖିଦେଇଚି ତ
ଆଜ୍ଞା, ତ ଆପଣ ଏବେ ସେ ନାମକୁ ବଦଳାଇକି ଗୋଟେ ଅଲଗା କିଛି ନାମର ଆପଣଙ୍କ ନାଁଟା ବହୁତ ହୁଁ ଆପଣଙ୍କର ହୃଦୟ ସ୍ପର୍ଷ ହେ
ଆଜ୍ଞା ଆଜ୍ଞା ଆପଣ ଆଉ ଗୋଟେ କଥା ଜାଣିଛନ୍ତି ଯେତିକି ବି ଆମର ଲେକ୍ଚର ରହିଛନ୍ତି ସମସ୍ ସେ ମୋ ନାଁ ଟାକୁ ମାନେ କେହି ଜାଣିନାହାନ୍ତି ମତେ ଏତେ କାରଣ ମୁଁ ତ କଲେଜ ଯାଉନି। ତ କିନ୍ତୁ ଡାକିବେ ମୋ ନା ଧରିକି କେଜାଣି କଣ ପାଇଁ ତାଙ୍କୁ ମାନେ ଆଉ କାହାକୁ ମୋ ନା ଧରିକି ଡ଼ା କିବେ ତାପରେ ସିଏ ପୁରା କାବା ହେଇକି ଅନେଇ ଥିବ।
ନା ଆପଣ
ଆଜ୍ଞା ଆଜ୍ଞା ସିଏ ପୁରା ଏମିତି ଆଚମ୍ବିତ ହେଇଯାଇଥିବ ସେଇ ପିଲାଟା କଣ ମ ତେ ଇଏ ମୋ ନାଁ ଡାକୁନାହାନ୍ତି ଆଜ୍ଞା।
ଓହୋ ସେ ଆଉ ମୁଁ ପୁରା ହୃଦୟସ୍ପର୍ଶୀ ହେଇଛି ସେଥିପାଇଁ ଆପଣଙ୍କ ନା ସବୁ ମନେ ରଖିଦେଇଛ ଛନ୍ତି।
ଆଜ୍ଞା ଆଜ୍ଞା ସବୁବେଳେ ଯାହାବି ହବ ମୋ ଦୋଷ ଦେଇଦେବେ। ଆଉ ମୁଁ କଣ ଏଥିରେ କରିପାରିବି ସେଥି ପାଇଁ ମୁଁ କ୍ଲାସ୍ ଯାଉନଥିଲି। ବୁଝିଲେ କଣ ସବୁ ଯାହା କରୁଛି ଗୋଟେ ମୋ ଦୋଷ ଦେଇ ଦଉଛି ନାଁ ଦେଇ ଦଉଛନ୍ତି ଆଉ କାହାକୁ କହୁ ନାହାନ୍ତି ମୋ ନାଁ ହିଁ ଡାକି ଦଉଛନ୍ତି।
ଆପଣ ମହାବି କିନ୍ତୁ ସେଇ ଯେଉଁ ଗଛ ମୂଳେ ବସିକି ଆପଣ ଅଧ୍ୟୟନ କଲେ ବହୁତ୍
ଆଜ୍ଞା ଆଜ୍ଞା ମୁଁ ସେଇଥି ପାଇଁ ଗଛ ତଳେ ବସି
ସେମତି କିଛି ଆଜ୍ଞା।
ଗଛ ତଳେ ବସି ଗଛ ତଳେ ଯାହା ହଉ ମତେ କେବେ ଦେଖିନାହାନ୍ତି।
ବହୁ ଦେଖିଲେ ସେଇଠି ବି ଆପଣଙ୍କୁ କଣ ନାଇଁ କଣ କହିଦେବେ ଆପଣଙ୍କୁ।
ସେଇଟା ତ ଗପୁଛି ଜେ ସେ ସେ କେବେ ଦେଖୁନାହାନ୍ତି ଯଦି ଦେଖିବେ ତା ହେଲେ ସେଦିନ ତାପରେ ପୁଣି ମତେ କରିବା ଆରମ୍ଭ କରିଦେବେ।
ପୁଣିି ବେଇଯିତ୍ ହବ ଆପଣ ଆଜି
ହଁ ମୁଁ ତ ଜାଣିଛି ତାଙ୍କରି
ଆଉ ଭୋଜନ କଲେ ଆପଣ ଆଜି।
ଆପଣଙ୍କୁ ବା ମୁଁ କହିଥିଲି ମୁଁ ଭାତ ଡାଲମା ଆଣ୍ଡ ଯାଇ ଡାଲମା ହେଇଥିଲା ଆଳୁ ତାପରେ କଖାରୁ।
କଣ ଖରା
ସେଇଆ ହିଁ ଖାଇଛି ମୁ ଖରା ବେଳେ ଆସିକି ନାଇଁ ନାଇଁ ଖରାଳେ ଆକ୍ଚୁଆଲି ମୁଁ ରୁଟି ଖାଏ। ଉଥେଇଦେଲି ସରି ସରି ଆପଣଙ୍କୁ ଭୁଲ୍ ଜିନିଷ ଟେ କହିଲି। ଆଜ୍ଞା ଆଜ୍ଞା ପୁରା ନିରାମଷ ଖାଇଦେଇଚି।
ଆପ ଣଙ୍କ କହିବେ ଜମା ଭଲ ହିଁ ଅଥିବ ଆପଣଙ୍କ ପେଟ ଆପଣଙ୍କ ପେଟ ଚାହୁଁଥିବ ଆମିଷ। ମାଛ ଖାଇବା ଖାଦ୍ୟ ଖାଇ ପାରିଲିନି।
ଆଜ୍ଞା, ଆଜ୍ଞା ମୋର ମହିଳା ମିତ୍ର ଆଉ ପୁରୁଷ ମିତ୍ର ମାନେ ମତେ ବିରିୟାନୀ ଖାଇବାକୁ ଡାକୁଥିଲେ, କିନ୍ତୁ ମୁଁ ଯେହେତୁ ଘରକୁ ଆସି ସିବି ସେଇଥି ପାଇଁ ଛନ, ଛନ ହେଇକି ପଳେଇ ଆସିଲି ଦେଖିଲା ବେଳକୁ ଘରେ ଦେଖିଲା ବେଳକୁ ଏଇଆ।
ଅଛନ୍ତି ନାହାନ୍ତି। ତ ଆପଣ ତାଙ୍କ ସହ ଯାଇକି ଭ୍ରମଣ କରି ଟିକେ ବିରିୟାନୀ ଖାଇକି ଆପଣ ଘରକୁ ଆସି ହେଲେ ବହୁତ୍ ଭାବେ।
ଆଜ୍ଞା, ଆଜ୍ଞା ସେମାନେ ବି ମତେ କହୁଥିଲେ ଆ ତମେ ଆପଣ କଣ ଏତେ ଶୀଘ୍ର ଚାହୁଛନ୍ତି ହେଇରି। କିନ୍ତୁ ମୁଁ। ମୁଁ କହିଲି ନାଇଁ ନାଇଁ ମୋର-ଭାଇ-ଧ।
ଦେଖିଲା ବେଳକୁ ଘରେ ଆପଣ ବିରିୟାନୀ ଜାଗାରେ ସେଇ।
ଯିବାକୁ ମୋ ଭାଇ ହିଁ ଘରକୁ ଆସିଲାନି ଆଜ୍ଞା ଆଜ୍ଞା ମୋ ସହି
ଆଜ୍ଞା। ଆଜ୍ଞା ଆପଣ ଏମିତି ଜୀବନରେ ଗୋଟେ ଥର ଧୋକା ଖାଇଲେ। ଆପଣ ଆ। ଆଜ୍ଞା ତ ଆଉ। ଆପଣ ଏନ କରିବେ ନା ଆପଣ ଏବେ ଘରେ ସେମ ବସି
ଆଜ୍ଞା ଆଜ୍ଞା ଏଇ ଗୋଟେ ଥର କଣ ମୁଁ ଆଗରୁ ବି ବହୁତ ଥର ଖାଇଛି, ଆଉ--ଇ ଏଇଟା ତ ଖାଇବାକୁ ଥିଲା।
ଓ ତାହେଲେ ଆପଣଙ୍କ ଧୋକା ଟା ତାହେଲେ ବହୁତ ପସନ୍ଦ ଆପଣଙ୍କୁ? ହଁ ପୁର ଦଉଚ
ନାହି
କହିଁ-ଆମ୍ଭେ ରେଡି-ହୋଇସାରିଲୁଣି!
ଆଜ୍ଞା।
ଏବେ ଆମେ ଘରୁ ବାହାର।
ସେ ଅଛନ୍ତି ଟିକେ ବାହାରକୁ ଆସନ୍ତୁ, ଆଜ୍ଞା।
କମ୍ପ୍ୟୁଟରେ--ଚ କ୍ଲାସ୍ -ହବ
ଆଜ୍ଞା ଆଜ୍ଞା ଆ। ଆପଣ ତ ଲେଖେ ଅଧ୍ୟୟନ କରିବା ପାଇଁ ଇଲେକ୍ଟ୍ରିକାଲ୍ ଜିନିଷ। ତ ପରୀକ୍ଷା ଅଧ୍ୟୟନ କରିବାକୁ। ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜ୍ଞା ତ ହୋଉ ଆପ। ଆପଣ ଆପଣ ଏବେ ବା। ସାରିକି ଆପଣଙ୍କ ଶିକ୍ଷା। ଦନ କେତ
ଆଜ୍ଞା ଆଉ ଆପଣ କଣ ଖାଇଛନ୍ତି ଖରାବେଳେ? ଆଜ୍ଞା ଏବେ ଶୁ-ଶୁଭୁଛି। ହଁ।